ହାଲୋ। ହାଲୋ ହାଲ।
ହାଲୋ।
ହାଲୋ। ସୁବୁ
ହାଲୋ।
ହାଲୋ ହଁ ଖିଆପିଆ ସରିଲାଣି?
ହଁ ଆଣ୍ଟି।
ଆଲୋ। ଆଜି ମମି କଣ କରିଥିଲେ?
ମାମା ଖାାଇକି ଗଡି ନେଇ ଥିଲେ।
ନାଇଁ ମମି ଆଜି କଣ ରୋଷେଇ କରିଥିଲେ?
ମାମା ଆଜି କଣ ଭଜା କରିଥିଲେ ମୁଁ ଖାଇନି ଘରେ ଆଜି ଆମ ଭୋଜି କରୁଥିଲୁ ତ ଏଇଥିପାଇଁ ସାଙ୍ଗମାନେ ଖାଇଦେଇଚି ଆଉ।
ବାହାରେ ଖାଇଲ?
ଆଜ୍ଞା।
ପାଠପଢ଼ା?
ପାଠ ପଢା ଆଜି ପାଠ ପଢିନି। ଆଜି ସକାଳେ ଗୋଟେ ଟେବୁଲଟେ ବନଉଥିଲି ସେ ମିସ୍ତ୍ରୀ ମାନ ଯାଇଥିଲି ସେ କରିଦେଲେ ସେଟା ଘରକୁ କରିକି ଆସିଲି ତାପରେ
କଣ ସାଙ୍ଗସାଥି ନା ବାହାଘର ଫାହାଘର ଭୋଜି?
କଣ କହିଲେ?
ମତେ ସାଙ୍ଗ ସାଥି ମିଶିକି ଭୋଜି କରିଥିଲ ଫ୍ରେଣ୍ଡ ସର୍କଲ ନା ବାହାଘର ଭୋଜି?
ନାଇଁ ନାଇଁ ସାଙ୍ଗ ମାନେ ମିଶିକି କଲୁ ବାହାଘର ଭୋଜି ନୁହଁ।
ଅ ହୋ।
ଆପଣ କଣ କୁହନ୍ତୁ?
ଧେ ଥଣ୍ଡା ହଉନି।
କଣ କହିଲେ?
ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ହଁ ସେ ଆମର ଫ୍ରିଜ୍ ଟା ସଜାଡିବା ପାଇଁ
ଖରାପ ହେଇଯାଇଛି
ଦେବୀ
ହ୍ୟାଲୋ।
ହୁଁ। ହ୍ୟାଲୋ।
ହ୍ୟାଲୋ।
କୁହନ୍ତୁ